ହାଲୋ।
ଆଜ୍ଞା ନମସ୍କାର।
ଆଜ୍ଞା ନମସ୍କାର କୁହନ୍ତୁ।
କୁହନ୍ତୁ।
କେମିତି ଅଛନ୍ତି?
ହଁ ଭଲ ଅଛି।
ଆଜ୍ଞା। ଆଉ କୁହନ୍ତୁ କଣ କଣ କରୁଚନ୍ତି ଏବେ କଣ ନାଇଁ?
ମୋର ତ ଭଲ ଖାଉଚି ପିଉଚି କିଛି ନାଇଁ ଯାଉଚି ସାଙ୍ଗ ସହ ଗପୁ ସାଙ୍ଗମାନଙ୍କ ସହ ବୁିଲା ବୁଲି କରୁଚି ମୋର ଭଲ। ଆପଣ କୁହ
ଭଲ ଆପଣଙ୍କର ମୋର ତ ଟ୍ୱଣ୍ଟି ଫୋର୍ ଆୱାର୍ସ ଖାଲି ଜବ୍ ରେ ହିଁ ରହୁଚି ଯାହା ଦଶ ପନ୍ଦର ମିନିଟ୍ ଫାଙ୍କା ରହୁଚି।
କଣ କହିଲେ ଟ୍ୱଣ୍ଟି ଫୋର ଆ କଣ ରହୁଚି?
ଅଛି ମୁଁ ଫିଜିଓଥେରାପି କ୍ଲାସ୍ ନଉଚି ଜବ୍ ବି କରୁଚି ଆଜ୍ଞା।
ଓହୋ କୋଉଠି ଜବ୍ କରୁଚନ୍ତି ଆପଣ?
ଆଉ ମେଡକେୟାର୍ ହସ୍ପିଟାଲ।
କଣ ମେଣ୍ଟାଲ ହସ୍ପିଟାଲ?
ମେଡକେୟାର ହସ୍ପିଟାଲ। ମେଡକେୟାର ମେଡକେୟାର।
ଓ ମେଡକେୟାର।
ଆଜ୍ଞା। ଆପଣଙ୍କୁ ମେଣ୍ଟାଲ ହ ସ୍ପିଟାଲ ଶୁବା ଗଲା। ଆଚ୍ଛା ଆଚ୍ଛା କୁହନ୍ତୁ।
ଓହୋ ଭଲ ଅସୁ ଯେଥିରେ ବିଷ୍ଟବେ ଆଉ ଏଇ ଗୋଟେ ମିନିଟ ଗୋଟେ ମିନିଟ୍ ଗୋଟେ ମିନିଟ। ଆପଣ କହିଲେ ନା କମର୍ସ କରୁଛନ୍ତି ଏଇନା କହିଲେ ବା।
ହଁ କମର୍ସ ପଢ଼ୁଛି ଏଇଠି କିନ୍ତୁ ଆମର ଆକ୍ଚୁଆଲି ଥ୍ରୀ ମନ୍ଥ କୋର୍ସ ଦିଆହଉଛି ଫିଜିଓଥେରାପିର। ଇଫ ଯଦି ଆମର ଏଠି ଡେଭଲପମେଣ୍ଟ ହେଲା ସେମାନେ ଆମକୁ ସାଟିଫିକେଟ ଦେବେ ୱାନ ଇୟର ର ତ ସେଥିପାଇଁ ତ
ହଉ ବଢ଼ିଆ ଆଉ।
ଆଜ୍ଞା ହଁ ଆଉ ଏଇଠି ମୁଁ ପେସେଣ୍ଟକୁ ବି ଚେକ ତ ମୋତେ ତା ଦେହରେ ମୋର କିଛି ପ୍ରଫିଟ୍ ହଉଛି ମାନେ କ୍ଲାସ୍ କରିବା ସହିତ।
ମାନେ ପଇସା ତ ମିଳୁଛି ଏଥିରେ।
ହଁ ହଁ ମିଳୁଛି।
ଓହୋ।
ହଁ। ତ ଏମିତି ଘରେ ବସିବା ଅପେକ୍ଷା ଆଟଲିଷ୍ଟ ଏଇଠି ତ ନିଜ ମାନେ ନିଜ ଖର୍ଚ୍ଚ ପାଇଁକା ଉଠେଇବା କଥା।
ଆଜ୍ଞା ଆଜ୍ଞା।
ହଁ ହେଇଯାଉଛି ଆରାମ ସେ ଦଶ ହଜାର ମାସ କୁ।
ଓହୋ।
ଆଜ୍ଞା। କୁହନ୍ତୁ।
କଣ କହିବୁ ଆମର ତ ହେଇ ଚାଲିଛି ଆଉ। ମୁଁ ଯାଉଛି ଟୁର୍ଣ୍ଣାମେଣ୍ଟ ଖେଳ ଯାଉଛିକୁ ଯାହାେଲେ ବି ପଚିତିଶ ହଜାର ହେଉଛି ମୋର ଆଉ।
କଣ କହିଲେ?
ମୁଁ ବି ଟୁର୍ଣ୍ଣାମେଣ୍ଟାନ ଯାଉଛି ଖେଳିବାକୁ କ୍ରିକେଟର ଟୁର୍ଣ୍ଣାମେଣ୍ଟ ହଉଛି ମେ ଜଗତସିଂହପୁର କ କଟକ ଏଇଭଳିଆ ଯାଉଛି ଆଉ ଜଗତପୁର ଯାଉଛି ଖେଳିବାକୁ ଆଉ। ହେଲେ ବି ଆମର ସେଇ ପଚିଶ ଖଣ୍ଡେ ହେଉଛି ମାସକୁ ଆଉ।
ହୁଁ ଭଲ ତ।
ମାନେ ବଡ ବଡ଼ ଟୁର୍ଣ୍ଣାମେଣ୍ଟ ଯୋଉ ମାନେ ହାଇ ପ୍ରାଇସ୍ ଯୋଉ ଅଛି।
ହଁ ହଁ ଜାଣିଛି ଜାଣିଛି ଆଜ୍ଞା।
ଆଜ୍ଞା।
ଆଉ ଖାଇସାଇଲେଣି।
ହଁ ଖାଈସାଇଲିନି।
ଆଚ୍ଛା ଆଚ୍ଛା।
ତମେ ଖାଇସାଇଲଣି।
ଆ ନା ମୁଁ ଖାଇନି।
କାଇଁ।
ଖାଇନି ଟାଇମ ହେଲାନି ମୁଁ ତ ଡାଇରେକ୍ଟ ଉଠିକି ହିଁ ଗାଧେଇକି ଆସିଛି।
ଓହୋ।
ନାକ୍ଚୁଆଲି ଲେଟରେ ଉଠେ ସକାଳେ ତ ସେଥିପାଇଁକା।
ଆଉ କେତେ ଲେଟ କରିଥାନ୍ତି ଆଠଟା।
ନଅଟା ସାଢେ ନଅଟା।
ଓ ବହୁତ ଜଲ୍ଦି ଉଠି ପଇଲେ।
ହଁ ସେୟା ମୁଁ ଆଉ ଭାବୁଥିଲି ବି। ମୁଁ ଆରାମସେ ଯଦି ଆସିନଥାନ୍ତା ଦ ଦଶଟା ସାଢେ ଦଶଟା ବେଳକୁ ଉଠିଥାନ୍ତି। ଆକ୍ଚୁଲି ମୁଁ ଉଠିଯାଏ ନଅଟାଆଳେ କିନ୍ତୁ ବେଡ୍ ରେ ପଢିକି ରୁହେ ସାଢେ ନଅଟା ଦଶଟା ଯାଏଁ।
ଓ ହୋ ଫୋନ୍ ଦେଖ ନା କଣ?
ହଁ ଫୋନ୍ ଦେଖେ। ଫୋନ୍ ମାନେ କଣ ଏଇ ଖାଲି ରିଲ୍ ହିଁ ସ୍କ୍ରୋଲ୍ କରେ ସେଇଆ।
ଓ ହୋ ହୋ
ଆଜ୍ଞା ଆପଣ କେତେଟାରୁ ଉଠନ୍ତି?
ମୁଁ ଉଠେ ସେଇ ଛଅଟା ସାଢେ ଛଅଟା ଭିତରେ।
ଆଚ୍ଛା ଆଚ୍ଛା ଏତେ ଜଲଦି
ହଁ ମୁଁ ଅଭ୍ୟାସ ହେଇଗଲାଣି ମୋର।
କିଛି କଣ କାମରେ ଯାଆନ୍ତି ନା କଣ ଆଉ?
ନାଇଁ ମ୍ୟାଚ୍ ଫ୍ୟାଚ୍ ଥିଲେ କୋଉଦିନ ଉଠି ପଡେ ଛଅ ଟା ଭିତରେ ନହେଲେ ଅନ୍ୟ ଦିନ ସାଢ଼େ ଛଅଟା ସାଢ଼େ ଛଅଟା କୁ ପରେ କେହି ଉଠେଇବେ ସାଢେ ଛଟା ପୂର୍ବରୁ ଉଠି ପଡୁ ନହେଲେ।
ଆଚ୍ଛା ଆଚ୍ଛା ଭଲ ଆଉ। ଫାଷ୍ଟ୍ ଟାଇମ୍ ଏମିତିଆ ପୁଅ ପିଲା ଦେଖୁଛି ଯିଏକି ଛଅଟା ସାଢେ ଛଅଟାରେ ଉଠୁଛି।
ନାଇଁ ମୁଁ ମାନେ କଣ ଦେହ ଫେଅ ଖରାପ ହେଇଗଲେ ଜର ଫର ହେଇଗଲେ ଟିକେ ସ ଆଠଟାରେ ଉଠେ କିନ୍ତୁ ଖାଲି ଦିନ ମୁଁ ଜଲ୍ଦି ଉଠେ ମ
ଆଠେଟା ବି କମ୍ କି ମୋ ଭାଇ ଉଠିବ ମାନେ ବଡ ବାପାଙ୍କ ପୁଅ ଯିଏ ସେ ସିଏ ଭାଇ ଉଠିବ କେତେବେଳେ କହିଲେ ସାଢ଼େ ଏଗାର ଟା ୟା ଫିର୍ ସାଢ଼େ ଦଶଟା ଏମିତି।
ଜବ୍ ଫବ୍ କରନ୍ତି ନା କଣ?
ହଁ ସେ ଯବ୍ କରନ୍ତି।
ଓହୋ ଆଉ ଜବ୍ କରନ୍ତି ତାହେଲେ ତ ଲେଟ୍ ନାଇଟ୍ ଆସୁଥିବେ ଯାହେଲେ ବି ଶୋଉଥିବେ ଆଉ।
ସେମାନେ ଏଇଠି ରୁହନ୍ତିନି ସେ ବାଙ୍ଗାଲୋର୍ ରେ ତିନି ଜଣ ରୁହନ୍ତି ଭାଇ ତିନି ଜଣ। ହୁଁ ଆପଣଙ୍କର କିଏ ଭାଇ ଭଉଣୀ।
ମୋର ଗୋଟିଏ ବଡ଼ ଭଉଣୀ ଅଛି। ସିଏ ଲେଟ୍ ରେ ଉଠିବ ସିଏ ଲେଟ୍ ରେ ଉଠିବ ସିଏ ଆଠଟା ନହେଲେ ଉଠିବନି
ଆଚ୍ଛା ଆଚ୍ଛା ତାଙ୍କ ନା କଣ?
ତାଙ୍କ ନାଁ ଶୁଭଶ୍ରୀ।
ଆଚ୍ଛା ଆଚ୍ଛା ଆପଣ ଘରେ ଅଛନ୍ତି ନା ବାହାରେ?
ନାଇଁ ଘରେ ଅଛି କହୁନାହାନ୍ତି।
ନାଇଁ ମୁଁ ସେଇ କଥା ପଚାରୁଥିଲି ହଉ କଣ କୁହନ୍ତୁ ମୁଁ ସେତେବେଳୁ ଚପର୍ ଚପର୍ ହଉଛି। କୁହନ୍ତୁ ଆପଣ ମୁଁ କହିଲି ମୁଁ ସେତେବେଳୁ ଚବର୍ ଚବର୍ ହଉଛି ଆପଣ କୁହନ୍ତୁ?
ଓହୋ ତୁ ଚବର୍ ଚବର୍ ହଉଛୁ ମାନେ ମୁଁ କିଛି କହୁନି ତାହେଲେ ନା?
ନା ନା କହୁଛନ୍ତି ଯେ ଆପଣ କିନ୍ତୁ କିଛି ପଚାରୁ ନାହାନ୍ତି।
ଓହୋ ଆପଣ ଯୋଉ ଆଉ ଆପଣ ଶିଶୁ ମନ୍ଦିର ଯାହା ହେଲେ ପାସ୍ ଆଉଟ୍ ହେଇଛନ୍ତି ତାହେଲେ ଏଥର ଯାନ୍ତେ ଆପଣ ଏଥର ପ୍ରିନ୍ସିପାଲ୍ କିଏ ଅଛି ଏମେ ସ୍କୁଲରେ
ଏବେ କି ଗୋଟେ ନୂଆ ପ୍ରିନ୍ସପାଲ୍ ଅଛି ମୁଁ ଜାଣିନି ମୁଁ ଆକ୍ଚୁଲି ସେ ଯୋଉ ଅ ଗୋରା ହେଇକି ଡେଙ୍ଗା ହେଇକି ଚସ୍ ପ୍ରିନ୍ପାଲ ଥିଲେ ମୁଁ ସେଇ ଟାଇ ହଁ ତାଙ୍କ ହଁ ସେ ଯେତେବେଳେ ଥିଲେ ମୁଁ ସେଇ ପାସ୍ ଆଉଟ୍
କଣ ଛଡ଼ିଦେବେ ନା ତା ଟ୍ରାନ୍ଫର ହେଲା କୋଡ଼ୁନା କଣ
ନା ସିଏ ଛାଡିଦେଲେ ଜାଣିକି। ଆମର ସ୍କୁଲରେ ଟିଚର ଯିଏ ଅଛନ୍ତି ତାଙ୍କୁ ସପୋର୍ଟ ଦେଲେନି ତ ସେଥିପାଇଁ କା।
ସପୋର୍ଟ ଆମର ବା ଇଏ ବା ତାଙ୍କ ରାଇଟ୍ ହ୍ୟାଣ୍ଡ ଥିଲେ।
ହଁ ଯେ ଇଏ ତାଙ୍କୁ ବାହାରିବାକୁ ଚେଷ୍ଟା କରୁଥିଲେ। ସିଏ ଅକ୍ଚୁଆଲି ବହୁତ ଷ୍ଟ୍ରିଟ ଥିଲେ ନା।
ହଁ
ସେଥିପାଇଁ କା ସିଏ ଥିଲା ଭିତରେ ଆମ ସ୍କୁଲ ବହୁତ ଡେଭଲପ ହେଇଯାଇଛି।
ସିଏ ଆମ ବେଳଠୁ ହିଁ ଆସିଥିଲେ। ସୌଭାଗ୍ୟ ସୌଭାଗ୍ୟ ସାର୍।
ଆଚ୍ଛା ଆଚ୍ଛା।
ମାନେ ସିଏ ଆସିଥିଲେ ମୁଁ ନାଇନ୍ ପ୍ଲାସ ପଢ଼ୁଥିଲି ସେ ଆସିଥିଲେ ଆମ ବ୍ୟାଚ କୁ।
ହୁଁ ହୁଁ।
ଟୁ ସେମାନେ ଆଇଥିଲେ। ତା ବାପା କହିଲେ।
ଆଚ୍ଛା ଆଚ୍ଛା।
ଫାଷ୍ଟ ଫାଷ୍ଟ ସି ବହୁତ ଭଲ ଥିଲେ ମାନେ ସମସ୍ତେ ଭଲ ଭଲ କହୁଥିଲେ ଏମ ଭଲ ସାର୍ ବଲୁ ତାପରେ ତ ଯେମିତି ଆମ ଟେନ୍ଥ ହେଲା କି ତାପରେ ତ ତାଙ୍କର ଅଛନ୍ତି ରଲା ଆମ ଆଗକୁ ଆଉ।
ହଁ ତାଙ୍କର ଗୋଟେ ଝିଅ ଟେ ବି ଆମ ସ୍କୁଲରେ ପଢୁଥିଲା।
ହଁ ଆମ କଲେଜରେ ପଢ଼ୁଥିଲା।
ଆରିଆ ସତାନା।
ହଁ।
ଆଜ୍ଞା
ସେ କାର ନେଇ ଆସନ୍ତି କଲେଜ କୁ ବା।
କଣ କହିଲେ?
ସେ କାର୍ ଆଣନ୍ତି ନା କଣ ବା
ସେ ବେଳେ ବେଳେ କାରରେ ଆସନ୍ତି ବେଳେ ବେଳେ ବାଇକ ରେ ବି ଆସନ୍ତି।
ଆମେ ବି ଅଧିକ କାରରେ ଦେଖିଛୁ।
ହ ହଁ ସିଏ ଆକ୍ଚୁଆଲି ଥିଲାବେଳେ ଆମ କଲ ମାନେ ସ୍କୁଲ୍ ଡେଭଲପ୍ ଡେଭଲପ୍ ହେଇଯାଇଥିଲା।
ହଁ ନହିଁ କ ଗିରିଜା ଶଙ୍କର ଥିଲେ ଜାଣିଥିବ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ କୁହନ୍ତୁ।
ତମକୁ ଭୟସ ଶୁଭୁଛି।
ହଁ ହଁ।
ଆ ଆଉ ଗୋଟେ ଥିଲେ ସ ଥିଲେ ଗିରିଜା ଶଙ୍କର ଦାସ ଥିବ ଗୋଟେ ଗିରିଜା କୁମାର କଣ ର ତା ଗୋଟେ ଟାଇଟିଥିଲା କଳାହାଣ୍ଡିରୁ ସେ ଆସିଥିଲେ।
ହଁ ଜାଣିଛି।
ସିଏ ତ ଥିଲେ ସିଏ ହିଁ ମାନେ ଉପର ବିଲଡ କାମ କରିଥିଲେ ମାନେ ଯୋଉ ଓ ଯଉ ମେନ୍ ଗେଟ୍ ଉପର ଉପର ଫ୍ଲୋଟ। ସିଏ ହିଁ କରିଇଦେଲେ ହଁ। ତାପରେତ ସେଗଲା ପରେତ ଚାଲିଲ ଆଉ।
କାମ୍ ମାମ୍ ଟାଓଲ୍ ହୁଁ। ହାଲୋ।
ହଁ କହୁନାନ୍ତି।
ହଁ କୁହନ୍ତୁ।
ଏଇଭଳିଆ ସ୍କୁଲ୍ ଆଉ ସ୍କୁଲ୍ ଆଉ ସ୍କୁଲ ଭଳିଆ ନାହିଁ ଆଉ। ଏବେ ଗଣ୍ଡଗୋଳବି ଆମ ସ୍କୁଲ୍ ଟପ୍ ହେଇଗଲାଣି।
ହଁ। ସେ ଆଗରୁ ଭଲ ଥିଲା ଏବେ ପୁରା ନଷ୍ଟ ହେଇଗଲାଣି ସ୍କୁଲ୍।
ହୁଁ ହୁଁ।
ଛୁଆ ଗୁଡ଼ାକ ସିକ୍ କ୍ଲାସ୍ ପୁଅ ପିଲାମାନେ ଯାଇକି ବାଥ୍ରୁମୁରେ ସିଗାରେଟ୍ ହେରିକା ଟାଣୁଚନ୍ତି।
ଏ ନୂଆ କଥା ନୁହେଁ ଏଟା।
ପୁରା ନଷ୍ଟ ହେଇଗଲେଣି।
ହୁ ହୁ ଆଉ କହିଲେ କଁ ଅଛି ଆଉ।
ସେଇଟାବି
ଆଉ ଝିଅ ପିଲାବି କିଛି କମ୍ ନୁହଁ।
ହଁ ଝିଅ ପିଲାବି କରୁଚନ୍ତି ସେଇତ। ଏଇ ମଝିରେ କଣ କେସ୍ ହେଇଥିଲା ଗୋଟେ ଝିଅ ପୁଅ ପିଲା ବାଥରୁମରୁ ବାହାରିଲାନା କଣ।
କେଆଣି କଁ ହେଇଥିଲା।
ଆଜ୍ଞା ବହୁତ୍ ବାହାରୁଚି ଏମିତି ଏବେ ଯିଏ ପି ପାଲ୍ ଅଛନ୍ତି ସିଏମାନେ କିଛି କାମକୁହିଁ ନୁହେଁ।
ଓହୋ।
ସେଥିପାଇଁକା ତାଙ୍କେ ମାନୁହିଁ ନାହାନ୍ତି। ମୁଁ କହିଲି ସେପ୍ରିନ୍ସିପାଲକୁ କିଏ ମାନୁହିଁ ନାହାନ୍ତି କଁ କହୁଥିଲେ?
ନାଇଁ ତମ ସେଣ୍ଟର ଯେଉଁ ଟେନ୍ ମାନେ ଫାଷ୍ଟଇଅର ତମର ହେଲା ମାନେ କମର୍ସ ପ୍ଲସ୍ ଟୁ ଫାଷ୍ଟେଇଅର?
ପ୍ଲସ୍ ଥ୍ରୀ।
ପ୍ଲସ୍ ଥ୍ରୀ ଓହୋ।
ନିଅନ୍ତୁ।
ହୁଁ ହୁଁ।
ଓ ଆଜ୍ଞା।
ତ ପ୍ଲସ୍ ଟୁ କୋଉଠି ନେଇଥିଲ?
ପ୍ଲସ୍ ଟୁରେ କାମର୍ସ।
ଓ
ହଁ ମୋସାଙ୍ଗ ପିଲା କେତେଟା ଅଛନ୍ତିଯେ ସେମାନେ ସାଇନ୍ସ ନେଇଥିଲେ ପ୍ଲସ୍ ଟୁଏଲ୍ଭରେ ପୁଣି ପ୍ଲସ୍ ଥ୍ରୀକୁ ଆସିଲେ ଆର୍ଟସ କରିଦେଲେ ସେ ମାଷ୍ଟିଙ୍ଗି ଜିଂ କରିଦେଲେ
ଆଛା ଆଛା ଯଦି ପ୍ଲସ୍ ଟୁରେ କମର୍ସ ରେ ତାପରେ ପ୍ଲସ୍ ଥ୍ରୀରେ ଆର୍ଟସ ନେଇଗଲା ତାହେଲେ ନିଜକୁ ରିଗ୍ରେଟ ହବ କଣ ପାଇଁ କମର୍ସ ନେଇଥିଲ। ତ ସେଥିପାଇଁ ତ ଆଉ ଆଚୁଆଲି ଆମର ଦଶ ମିନିଟ ର ଏଗାର ମିନିଟ୍ ହେଇଗଲା।
ଓହୋ
ଓ ରଖଛି ହଁ ହଁ।